ହ
ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ
କଣ କରୁଚନ୍ତି ଆପଣ?
ମୁଁ ଏଇ କର୍ମକ୍ଷେତ୍ର କୁ ଆସିଲି ଆଉ ବେସହରା କରିକି ଆ ସ୍ଵସ୍ଥ୍ୟକାମ
ଆଚ୍ଛା ଆମ କଥା ଆପଣକୁ ଶୁଭା ଯାଉଛି ଠିକ୍ ଠାକ୍ ନା।
ଠିକ୍ ଠାକ୍ ଶୁଭା ଯାଉଛି ଆପଣ କଣ କରୁଚନ୍ତି?
ମୁଁ ଏବେ ଖାଦ୍ୟ ଗ୍ରହଣ କରିକି ମଧ୍ୟାହନ ଭୋଜନ ଗ୍ରହଣ କରିକି ବର୍ତ୍ତମାନ ଆସିଲି କର୍ମକ୍ଷେତ୍ର କୁ।
ଆଚ୍ଛା ମଧ୍ୟାହ୍ନ ଭୋଜନ ସଇଲାଣି ଆପଣ ତାେଲେ। ହାଲୋ।
ହେଲେ ଆପଣ ମଧ୍ୟାହ୍ନ ଭୋଜନ କରିନାହାନ୍ତି?
ମୁଁ ମଧ୍ୟାହ୍ନ ଭୋଜନ ସାରିକି ଏବେ କର୍ମକ୍ଷେତ୍ରକୁ ଆସିଲି।
ଆଛା ଆପଣ କଣ ଖାଦ୍ୟ ଗ୍ରହଣ କଲେ ବର୍ତ୍ତମାନ?
ମୁଁ ପଖାଳ ଭାତ
ଆଜ୍ଞା।
ମାଛ ଭଜା
ଆଜ୍ଞା।
ଆଉ ଶାଗ ଭଜା
ଆଜ୍ଞା।
ଆମ୍ବ।
ଆଜ୍ଞା।
ଆଉ ଭେଣ୍ଡି, ଆଳୁ, ଭଜା, ଆଉ
ଆଜ୍ଞା।
ଆଉ ଆପଣ?
ମୁଁ ଭାତ ସୋୟାବିନ୍ ଆଳୁ ତରକାରୀ ଯେହେତୁ ଆଜି ଶନିବାର ଥିଲା। ଯେହେତୁ ଆମେ ଓଡିଆ ଲୋକ ସଵୟଂ ସନି ଭଗବାନଙ୍କ ଭକ୍ତ ତ ଆମେ ଭାତ ସୋୟାବିନ୍ ଆଳୁ ତରକାରୀ ଆଉ ଟମାଟୋ ବାଇଗଣ ତେଲରେ ଗ ଖଟା ହେଇଥିଲା ମିକ୍ଚର୍
ଆଜ୍ଞା ଏ ନାଇଁ ଶନିବାର ତ ଇଏ କରନ୍ତି କିନ୍ତୁ ମୁଁ ଖାଏ ତ ସେଥିପାଇଁ ମୁଁ ଖାଇଲି ନ ଏଇ ଯୋଉ ଆମିଷ ଖାଇଲି ଆଉ।
ଆଜ୍ଞା ଠିକ୍ ଅଛି ଆଛା ଆପଣ କର୍ମକ୍ଷେତ୍ରରେ ଏବେ କଣ ମାନେ କର୍ମକ୍ଷେତ୍ର ଉପରକୁ ପହଞ୍ଚି ସାରିଲେଣି ନା ପହଞ୍ଚିବେ?
ନଁ ନାଇଁ ମୁଁ ପହଞ୍ଚି ସାରିଲିଣି କର୍ମକ୍ଷ୍ଟ୍ରତ୍ରରେ ଏବେ ଅଛି।
ଖ୍ରଚ।
ଦିଇଟାରେ ଆସିକି ପହଞ୍ଚିଲି।
ଆଜ୍ଞା ଆପଣଙ୍କର କଣ ହଁ ଅପରାହ୍ନ ଦୁଇଟାରେ ଆପଣଙ୍କର କାଯ୍ୟାଳୟ ମାନେ
ଆଜ୍ଞା ମୋର ଅପରାହ୍ନ ଦୁଇଟା ରୁ ମଧ୍ୟାହ୍ନ ଦୁଇଟାରୁ ହଁ ସନ୍ଧ୍ୟା ରାତ୍ରି ଆଠଟା ପର୍ଯ୍ୟନ୍ତ।
ଆଜ୍ଞା ଠିକ ଅଛି ହଁ ଆପଣ
ଆପଣଙ୍କର ଡିୟୁଟି ଟା ଆପଣଙ୍କର ଯୋଗାଯା ଟା ସମୟ ଟା
ମୋର ସକାଳ ନଅଟାରୁୁ ସନ୍ଧ୍ୟା ପାଞ୍ଚଟା ଛଅଟା ସେମିତି କାମ ସରିଗଲେ ଜଲ୍ଦି ମୁଁ ଜଲ୍ଦି ପଳାଏ।
ଆଛା ଆଛା ଆପଣ ରହୁଛନ୍ତି କୋଉଠି ଭୁବନେଶ୍ୱର ରେ?
ମୁଁ ରହୁଛି ଭୁବନେଶ୍ୱର ରସୁଲଗଡ ରେ ଆପଣ ତ ଜାଣିଥିବେ ରସଲଗଡ ନା?
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଶିକ୍ଷା ଆପଣଙ୍କ ସେଥିରେ ଜ୍ଞାତ ଥିବ?
ଆଜ୍ଞାଜ୍ଞା।
ଆପଣ କୋଉଠି ରହୁଛନ୍ତି?
ଅ ମୁଁ ଶୈଳଶ୍ରୀ ବିହାରରେ।
ଆଚ୍ଛା। ଆଉ ଆମ୍ବ ଆଉ କଣ କୁହନ୍ତୁ ଆ ଘରେ ସବୁ ଆପଣଙ୍କର ଆଉ କିଏ କିଏ ଅଛନ୍ତି?
ଘରେ ତ ବାପା ମା ଅଛନ୍ତି ମୁଁ କହିଥିଲି ମର୍ଣିିଂ ରେ
ଆଚ୍ଛା ସକାଳ ଆପଣ କହିଥିଲେ ମୋର ଜ୍ଞାତ ଟିକେ ମାନେ
ଆଜ୍ଞା ଆଜ୍ଞା ଆଜ୍ଞା। ଫାଷ୍ଟ ଟାଇମ କଥା ହେଲେ ନା ପ୍ରଥମ ଥର ପାଇଁ ସେଥିପାଇଁ ହିଁ ମନେ ନଥିବ।
ଆପଣଙ୍କର ଆପଣଙ୍କର ପ୍ରଶ୍ନ ଆସିଲାଣି ଏଇ ଆଉ ବାର୍ତାଳାପ ଉପରେ ଆପଣଙ୍କର ପ୍ରଶ୍ନ ଆସିଲାଣି? ଟାସ୍କ ଆସିଲାଣି?
ନାଇଁ ନାଇଁ ମତେ କିଛି ବି ଆସିନି ମତେ ଯିଏ କଲ କରୁଛନ୍ତି ମୁଁ ତାଙ୍କ ସହିତ ବାର୍ତ୍ତାଳାପ କରିପାରୁଛି ମୁଁ କାହାକୁ କରି କରିବିନି
ତ ଆପଣଙ୍କର ଆଜି ସନ୍ଧ୍ୟା ସୁଦ୍ଧା ନହେଲେ କାଲି ଆପଣଙ୍କର ଆସିବ ହେରି ଟାସ୍କ ହେଇନି ତ ଆସିଲେ ଆ ଆପଣ ବାର୍ତ୍ତାଳାପ ଯାହାକୁ ବି କଲ୍ କରିକି ଆପଣ ବାର୍ତ୍ତାଳାପ କରିପାରିବେ ମତେ ବି ଆପଣ ଉଁ କଲ୍ କରିବି କଲ୍ କରିକି ବାର୍ତ୍ତାଳାପ କରିପାରିବେ ଆଉ।
ଆଜ୍ଞା ଆଜ୍ଞା ନିହାତି ନିହାତି ଏତେ ଚିହ୍ନା ହେଇଗଲାଣି ଏତେ ଭଲ ସାେ କଥା ହେଲାଣି
ଆଜ୍ଞା।
ତାମାନେ ତ ମୁଁ ଆପଣଙ୍କୁ କଲ ତ ନିହାତି କରିବି।
ଆଜ୍ଞା।
ଯା ହଉ ମାନେଏଇ ଆପ ଦ୍ଵାରା ମାନେ ଚିହ୍ନା ହେଇଗଲେ ବଡ କଥା।
ଆଉ ଆପଣ କୋଉ ଭଗବାନଙ୍କୁ ଭଲ ପାଆନ୍ତି ମାନନ୍ତି କୋଉ ଭଗବାନ କୁ?
ସେମିତି କହିବାକୁ ଗଲେ ସାଧାରଣତଃ ମୋ ପିତାମାତାକୁ ମୁଁ ଭଗବାନ ବୋଲି ମାନେ। କିନ୍ତୁ ଆପଣ ଭଗବାନଙ୍କ କଥା କହୁଛନ୍ତି ନା ମୁ ପିତା ମାତାଙ୍କ ପରେ ମୁଁ ସେମିତି କହୁ ଭଗବାନଙ୍କୁ ଏତେ ମାନେ ମାନେ ଯେହେତୁ ଆମେ ଆମର ଇଷ୍ଟ ଜଗନ୍ନାଥ ଘରେ ପରିବାରରେ ଆମର ଜଗନ୍ନାଥଙ୍କୁ ମାନୁଛନ୍ତି। ତ ଘରେ ଆମ ପରିବାରରେ ସମସ୍ତେ ମାନୁଛନ୍ତି ଭଗବାନଙ୍କୁ। କିନ୍ତୁ ମୁଁ ଭଗବାନ ମତେ ଏମିତି ଏମତି ମାନେ ରାସ୍ତାରେ ନେଇକି ଠିଆ କରିଛନ୍ତି ଏମିତି ପରିସ୍ଥିତିରେ ନେଇକି ଠିଆ କରିଛନ୍ତି। ତ ଭଗବାନଙ୍କ ଉପରେ ମୋର ଭରସା ନାହିଁ ମୁଁ କହିପାରିବିନି ତ ସେମିତି ଭଗବାନଙ୍କୁ ମାନେିନି ଭଗବାନଙ୍କୁ ମାନେନି ନ କହିଲେ ଚଳିବ ମାନେ ଠିକ ହବନି ଭଗବାନକୁ ମାନେ କିନ୍ତୁ ବିଶ୍ଵାସ ଭରସା
ଭ ଭରସା ଜିନିଷ ଟା ଆପଣ ହରେଇ ଦେଇଛନ୍ତି। କିଛି ନାହିଁ ଆକ୍ଚୁଆଲି ସତ କଥା ହେଲା ଭଗବାନ ଆମମାନଙ୍କର ପରୀକ୍ଷା ନିଅନ୍ତି। ଆମେ ଯୋଉ ଅସୁବିଧାରେ ପଡିଥାନ୍ତି ଆମେ ଭାବନ୍ତି ଭଗବାନ ଆମର କ୍ଷତି କଲେ। କି ନାଇଁ ସେ ସେଇ ମାନେ ସେ ଯୋଉ ଅସୁବିଧା ରହ ଆମ ଗୋଟେ କଥା ଶି ବହୁତ କଥା ଶିଖନ୍ତି। ଜାଣନ୍ତି ଆଉ ବୁଝନ୍ତି ତା ସହିତ ଭଗବାନ ଆମକୁ ପରୀକ୍ଷା ଦିଅନ୍ତି। ଯଦି ଆମେ ସେଠାରୁ ଭଗବାନ ନ ଚାହିଁଥିଲେ ଆମେ କଣ ସେ ପ୍ର ମାନେ ଅସୁବିଧାରୁ ବାହାରି ପାରିଥାନ୍ତେ କି?
ହଁ ସେଇଟା ତ ଠିକ ଆଜ୍ଞା।
ସିଏ ସିଏ ହିଁ ପକେଇବେ ସିଏ ହିଁ ବାହାର କରିବେ। କିନ୍ତୁ ସିଏ ଆମକୁ ପକାନ୍ତି ଏଥିପାଇଁ ଆମେ କିଛିଟା ଜାଣିବା ପାଇଁ। ଗୋଟେ କଥାରେ ନାଇଁ ନ ପଡିଲେ ଚାଲିବା ଶିଖିବ କେମିତି? ଝୁ ନ ଝୁଣ୍ଟିଲେ ଚାଲିବା ଶିଖିବ କେମିତି ତ ସେଥିପାଇଁ ଆମକୁ ଅସୁବିଧାରେ ପକାନ୍ତା ଆ ମାନେ ନୁହେଁ ଯେ ଆମେ ଭଗବାନଙ୍କ ଉପରେ ଭରସା ହରେଇଦବା। ତାପରେ ଆପଣଙ୍କର ସେମିତି କିଛିଟା ହେଇଥିବ? ଯୋଉ ଫଳରେ କି ଆପଣଙ୍କୁ ସେତିକି ଲାଗିଛି ହଁ।
ଆଜ୍ଞା ଯାହା ହଉ ଆପଣ ବୁଝିପାରିଲେ ନା ସେମିତି ସାଧାରଣତଃ ମୋ ପିତା ମାତାଙ୍କୁ ମୁଁ ମାନ ନିଜର ଭଗବାନ ବୋଲି ମାନେ ତାପରେ ନିଜ କର୍ମକ୍ଷେତ୍ର ନିଜ ନିଜ କର୍ ହଁ। ନିଜ କର୍ମକୁ ଭଗବାନ ବୋଲି ମାନେ ତାପରେ ଆପଣ ବିଶ୍ଵାସ ଭରଷା ମାନେ ଭଗବାନ ଈଶ୍ୱରଙ୍କ ଉପରେ ଯେତେବେଳେ କଥା ଆସେ ସେମିତି ମାନେ ଅଛନ୍ତି ମାନେ ସିଏ ତ ନଥିଲେ ଆମେ ଦୁନିଆରେ ବି ନଥାନ୍ତେ।
ନିହାତି ନିହାତି। ତାଙ୍କ ପାଇଁ ତ ସବୁ କିଛି ତାଙ୍କର ବିନା ଅନୁମତିରେ ଗଛର ପ ପତ୍ର ତ ହଲିବନି ଆମେ ସାମାନ୍ୟ ମାତ୍ର
ହଁ ଆମେ ସାମାନ୍ୟ ତୁଛ ମଣିଷ।
କିନ୍ତୁ ଭଗବାନ ଏଇ ଦୁନିଆର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ମଣିଷ କୁ କରିଛନ୍ତି। କିନ୍ତୁ ଆମେ ସବୁଠାରୁ କୁନେ ମାନେ କଦର୍ଯ୍ୟ କାମ ସବୁଠାରୁ ମଣିଷ ହିଁ କରୁଛି।
ମାନେ ମଣିଷକୁ ଶ୍ରେଷ୍ଠ ଜାତିରେ ସେଏ ଗଣିଛନ୍ତି ବନେଇ ସୃଷ୍ଟି କରିଛନ୍ତି କିନ୍ତୁ ସବୁଠୁ ଖ
କର ନା
ଆଜ୍ଞା କିନ୍ତୁ ସବୁଠୁ ଖରାପ କାର୍ଯ୍ୟ କରୁଛି ମଣିଷ।
ମଣିଷ। ସେଇତ କଥା ଏଇଟା ହଉଛି କଳି ଯୁଗ ନା ସେଥିପାଇଁ ସବୁ କିଛି? ଏପଟ ସେପଟ ହିଁ ହଉଛି।
ଆଚ୍ଛା ଯୁଗର ଶେଷ ସମୟ ବି ପଳେଇ ଆସିଲାଣି ତ ଆଉ
ନିହାତି ନିହାତି ମାନେ ବହୁତ ଆମକୁ ତ ଲାଗୁଛି ଏଇ ଆଉ ଅଳ୍ପ ଦିନ ପରେ ବୋଧେ କଳି ଯୁଗ ଶେଷ ହେଇଯିବ। କାରଣ ବର୍ତ୍ତମାନ ପାଇଁ ଦେଖୁନାହାନ୍ତି ଭୁବନେଶ୍ଵରରେ ତ ଆପଣ ରହୁଛନ୍ତି ମାନେ କେମିତି ସବୁ ଭୁବନେଶ୍ଵରରେ ମର୍ଡର ହଉଛି। କେମିତି କିଏ କାହାକୁ ମାରି ଦଉଛନ୍ତି କାହାକୁ ପିଟିକି କାହାକୁ ବାଡେଇ ବାଡେଇକି। କାହାକୁ ଛୁରୀ ଭୁଷିକି କାହାକୁ ଇଏ କରିକି ମାନେ ମଣିଷ ହିଁ ମଣିଷ କୁ ମାରି ଦଉଛି।
ଆପଣ ଶୈଳଶ୍ରୀ ବିହାରରେ କହିଲେ ରହୁଛନ୍ତି ନା?
ଆଜ୍ଞା ଆଜ୍ଞା।
ଶୈଳଶୀ କାଲି ଜୟଦେବ ବିହାର ପାଖରେ କାଲି ଗୋଟିଏ ଯାନ ପୋଡିଗଲା ଆପଣ ଜାଣିଛନ୍ତି? ହଠାତ୍ ଗୋଟେ ଗାଡି ପୋଡି ଗଲା ଚାରି ଚକିଆ ଯାନ କାଲି ଗୋଟେ ଏବେ ପୁଡ଼ିଗଲା ଆପଣ ଜାଣିଛନ୍ତି।
ନାଇଁ ନାଇଁ।
ଜାଣିିନଥିବେ କାଲି ଜୟଦେବ ବିହାର ସାମ୍ନାରେ ଚାରି ଚକିଆ ଯାନ ଗୋଟେ ଗୋଟେ ପୁଡିଗଲା ମାନେ ହଠାତ୍ କି ପୋଡିଗଲା ତ
ଆପେ ଆପେ।
ଆଜ୍ଞା।
ଓ କାହାର କିଛିଇ କ୍ଷତି ହେଇଛି।
ନା କ୍ଷତି ହେଇନି ଗାଡିର କ୍ଷତି ହେଇଛି। ଆଉ ସେ ଗାଡି କୁ ଯିଏ ମାନେ ଚଲାଉଥିଲେ ଗାଡି ଚାଳକ ଯିଏ ତାଙ୍କର ସିଏ ଜାଣିନଥିଲେ ଜାଣିନଥିଲେ ନା ହଠତ୍ ତା ନିଆଁ ଲାଗିଲା ତ ତାଙ୍କୁ ହାଲକା ଟିକେ ତା ଖରଚ ପଶି ମାନେ ହାଲକା ଟିକେ ତାଙ୍କୁ
କିଛି ଆଘାତ ହେଇଥିବ।
ଆଜ୍ଞା ଆଘାତ ହେଇଛି କିନ୍ତୁ ସେମିତି କିଛି ମାନେ ବେଶୀ କିଛି ଦୁର୍ଘଟଣା ହେଇନି ଆଜ୍ଞା ବେଶୀ କିଛି ଅସୁବିଧା ହେଇନି।
ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ।
ଆଜ୍ଞା।
ଚଳନ୍ତା ଗାଡିରେ ଯଦି ନିଆଁ ଲାଗି ଯାଉଛି ତାହେଲେ। କଣ କହିବା ହେଇପାରେ ବର୍ତ୍ତମାନ ପାଇଁ ତ ଏସି ପାଇଁ ସବୁ କିଛିଟା ବର୍ତ୍ତମାନ ପାଇଁ ଚାଲିଛି ବର୍ତ୍ତମାନ ପାଇଁ। ଆପଣ ଆଉ ଗୋଟେ ଦେଖୁଥିବେ ପେପରରେ ଆମ ଓଡିଆ। ଭଉଣୀ ଶ୍ରମିକ ମାନେ ବାହାରେ ଥିଲେ। ଖବର କାଗଜ ରେ ବାହାରିଥିଲା କି ଏବେ ଆମର ଇଏରେ ଦଉଥିଲା। କି ଭଉଣୀ ମାନେ ଚାରି ଜଣ ଆଉ କୁଡି ହେଇଛନ୍ତି ଏସି ପାଇଁ। ଏସି ପାଇଁ ନା ଗ୍ୟାସ ସରି ଗ୍ୟାସ୍ ପାଇଁ।
ବାହାରେି ଥିଲେ କାର୍ଯ୍ୟ କରୁଥିଲେ ଶୋଇ ଶୋଇଥିଲେ ସେ। ଏ ଗ୍ୟାସ ଆଜ୍ଞା ସେ ଗ୍ୟାସ୍। ସଙ୍ଗେ ସଙ୍ଗେ ଏ ମାନେ ଫାଟିଯାଇପ ତ ତା ଦ୍ଵାରା ଅଣନିଶ୍ୱାସ ହେଇକି ସିଏ ମରି ଯାଇଥିଲେ।
ଆଜ୍ଞା ବର୍ତମାନ ତ ଏମିତି ଚାଲିଛି ଏ।
ଏମୋନି ଗ୍ୟାସ ନା ଏମିତି କଣ ଗୋଟ ମୁଁ ବି ସେ ଖବରକାଗଜ ପଢିଥିଲି। ଖବରକାଗଜ ପଢିବାର ବି ମୋର ବି ଅଭ୍ୟାସ ଅଛି ପ୍ରତ୍ୟେକ ଦିନ ସ ସକାଳ ସାତଟାରେ ମୁଁ ଖବର କାଗଜ ପଢେ ଆପଣ ପଢନ୍ତି ନା?
ନାଇଁ ନାଇଁ ମତେ ତ ସେମିତି ଟାଇମ କେବେ। ପଢେନି ବାକି ମୋବାଇଲରେ ମୋବାଇଲ ଦ୍ଵାରା ଯାହା ଯେତେ କିଏ ଜାଣିଛି। ଆଚୁଆଲି ଆଉ ଗୋଟେ ବି ଦେଖୁଛନ୍ତି ନା ବତ୍ତମାନ ପାଇଁ କଳିଯୁଗ ଶେଷ ହେବା ପାଇଁ କେମିତି ସବୁ ଦୁର୍ଘଟଣା ଘଟୁଛି ସବୁ ମାନେ ପିଲାମାନେ ପଢିବାକୁ ଯାଇଛନ୍ତି ସେଠି ଏସିି ଫାଟିକି ଏସି ବ୍ରାଷ୍ଟ ପାଇଁ ନିଆଁ ଲାଗିକି ଷୋଳ ଜଣ ବରି ଆସଛନ୍ତି। ପୁଣି ସେଇ ଯୋଉ ବିଲ୍ଡିଂ ଟାକୁ ବି ବନ୍ଦ କରିବା ପାଇଁ କୁହାଯାଇଥିଲା।
ଆଜ୍ଞା।
ସେଇୟା ନକରିକି ବର୍ତ୍ତମାନ ପାଇଁ ମାନେ ଦେଖୁନାହାନ୍ତି ପଢିବା ପାଇଁ ଆସୁ ଥିବା ପିଲା ଗୁଡାକ ଜୀବନ ଚାଲି ଯାଉଛି ଆଜି କାଲିରେ ଜୀବନର।
ସମ୍ଭବ ଗୁଡା ସବୁ ମାନେ ଦୁର୍ଘଟଣା ଗୁଡା ଘଟୁଛି ମାନେ ଯିଏ ସବୁ ସମ୍ଭବ ନୁହଁ।
ହୋଇଯାଉଛି।
ଆଜ୍ଞା ଯିଏ ସବୁ ସମ୍ଭାବ ନୁହେଁ ସେ ସବୁ ସେ ସବୁ। ଯିଏ ସବୁ ଅସମ୍ଭବ କାର୍ଯ୍ୟ ସେ ସବୁ ଏବେ ସମ୍ଭବ ହଉଛି। ମାନେ ଯୋଉ ଦୁର୍ଘଟଣା ଆମେ କେବେ ଦେଖିନେ ମାନେ ଆମେ ଜାଣି
ଭାବି ହିଁ ନଥିଲେ ବର୍ତ୍ତମାନ ପାଇଁ ଦେଖୁନାହାନ୍ତି ମାନେ ଆଗୁରୁ ଲୋକ ଡରୁଥିଲେ ହାତୀ ହେଲା ବାଘ ହେଲା କି ଅନ୍ ଜୀବଜନ୍ତୁକୁ ଡରୁଥିଲେ ବର୍ତ୍ତମାନ ପା ଏଇ ମଣିଷ ମଣିଷକୁ ଡରିଲାଣି।
ହଁ ସେଇଟା ତ ପ୍ରଥମ କଥା ତାପରେ ମଣିଷ୍
କାରଣ ଆପ ଆପଣ ପା ଏବେ ବି ଗୋଟେ ଦେଖି ଥିବେ ନ୍ୟୁଜରେ ଦେଖଉଥିଲା କି ଏଇ ଜଣଙ୍କର ଗାଡିରେ ଟ୍ରେନରେ ଯାଉ ଯାଉ ମାନେ ଉଁ ଦ ଟ୍ରେନଲ କବାଟ ଦବାକୁ ନେଇକି ଝଗଡା ହେଇ କି ଲୋକୁଙ୍କୁ ମାରି ଦଉଛନ୍ତି।
ହଁ। ଅ ମଣିଷର ତ ପ୍ରଥମ ଶତ୍ରୁ ହଉଛି ମଣିଷ। ସେ ନିଜ ଜାତିକୁ ମଣିଷ ଯୋଉ କହନ୍ତିନି ଆପଣ ସୁନା ଭେଣ୍ଡି ନିଜ ଲୋକ ଶତ୍ରୁ ସିମତି ମଣିଷ ମଣିଷକୁ ଶତ୍ରୁ ବୋଲି ଭାବୁଛି।
ଆଜ୍ଞା।
ଢା ହଉ ଆପଣଙ୍କ ସହିତ କଥା ହେଇକି ବୋହୁତ ଭଲ ଲାଗିଲା ମତେ।
ନିହାତି ଆପଣଙ୍କ ସହିତ କଥା ହେଇକି ମତେ ବୋହୁତ ଭଲ ଲାଗିଲା। ଆପଣ ବି ଯେବେ ବି ଏ ଅ ନାଇଁ ନାଇଁ ଆପ ସମସ୍ତେ ସମସ୍ତିଙ୍କ ଠାରୁ କିଛି ଶିଖିବାର ଅଛି। ସେମତି କିଛି ବି ନାହିଁ ଆପଣଙ୍କ ଠାରୁ ବି ମୁଁ ବୋହୁତ କିଛି ଜାଣିଲି ବୋହୁତ କିଛି ଶିଖିଲି। ଉଁ ଠିକ୍ ଅଛି। ଚି ଆପଣ ମୁଁ ତ ଏବେ କାର୍ଯ୍ୟରେ ବେସ୍ତ ରହିବି ଆବ୍ ମୁଁ ଏବେ ଆ ଆଜ୍ଞା ଆପଣ କେତେନେ ଉଁ ଫାଙ୍କା ହେଲେ ମତେ କଲ୍ କରିବେ ଆଜ୍ ଆଜ୍ଞା। ରହିଲି ଜୟ ଶ୍ରୀ ଜୟ ଶ୍ରୀ ଜଗନ୍ନାଥ।